ନମସ୍କାର।
କଣ କରୁଚନ୍ତି?
ଏଇ ବସିଥିଲି ଆଉ ଆପଣ?
ହଁ ଏଇ ମେଘ ହଉଛିତ ସେଥିପାଇଁ ବସିଥିଲି ଆଉ।
ହଁ ଆମରବିତ ଏବେ ମେଘ ହଉଚି ବର୍ଷା ପକେଇଲା ଏବେ ଟିକେ।
ଓହୋ।
ଆଉ ଖାଇବା ପିଇବା କଣ ହେଇଥିଲା?
ଏ ଏବେ ଜଷ୍ଟ ଖାଇଥିଲେ ଭାତ ମାଛ ତରକାରୀ ଆପଣଙ୍କର?
ଆମର ଏଇନା ମୁଁ ଏବେ ନୁହଁ ତ ମୁଁ ଖାଇଥିଲି ଖରାବେଳେ ଭା ଭାତ ଆଉ ଚିକେନ ତରକାରୀ।
ଭଲ ଆଉ ଚିକେନ ଆଉ କଣ ଥିଲା?
ଚିକେନ ଭାତ ଆଉ
ଓହୋ ସାଲାଡ଼।
ନାଇଁ ନାଇଁ ସାଲାଡ ନଥିଲା କିଛି ପରିବା ନଥିଲା ତ ସେଥିଲାଗି ସାଲାଡ ଆଉ ବନେଇ ନଥିଲେ।
ଓହୋ।
ହଉ ଆଉ ଖେଳିବାକୁ ଯାଇନାହାନ୍ତିକି ଆଜି?
ନାଇଁ ନାଇଁ ଖେଳିବା ପାଇଁ ଯାଇନି।
କଣ ପାଇଁ?
ନାଇଁ ଇଚ୍ଛା ହେଲାନି ଜମିଖଜୋରେ କାଦୁଅ ଫାଦୁଅ ସେଥିପାଇଁ ଯାଏନି ଆଉ
ଆଚ୍ଛା। ନ ଯିବା ହିଁ ଭଲ ସେଥିପାଇଁ।
ହଁ।
କାଦୁଅ ପାଣି ଚାରିଆଡେ।
ହଁ ଚାରିଆଡେ ପାଣି ଥଣ୍ଡା ଜ୍ୱର ହବ ସେଥିପାଇଁ।
ହଁ ଭଲ ଡିସିସନ ନେଇଛନ୍ତି ଆପଣ।
ହଁ। ଦେହ ଖରାପ ହବ ନା ସେଥିପାଇଁ ଥଣ୍ଡା ପ୍ରତି ଜଗିକି ରହିବ ଚଳିବ ବର୍ଷା ଦିନ ନା ସେଥିପାଇଁକା।
ହଁ। ହଁ ସେ ତ ଠିକ କଥା କିନ୍ତୁ କାଦୁଅ ପାଦୁଅରେ ବି ଗୋଡ ଫୋଡ ଖସିିଗଲେ ସିଏ ବି ଆହୁରି ଅସୁବିଧା।
ହଁ।
ତ ସେଥିପାଇଁ ଜଗି ରଖି ଚଳିବାକୁ ପଡିବ ବର୍ଷା ଦିନେ ଯେତିକି ସତର୍କ ରହିବା କଥା ରହିବାକୁ କୁ ପଡିବ।
ହଁ ହଁ ସେଇଟା ତ ଠିକ କଥା।
ହୁଁ ଏବେ ତ ଘରୁ ବାହାର ବି ହବନି ଠିକ ସେ।
ନାଇଁ ମେଘ କଣ୍ଟିନ୍ୟୁ ଚାଲିଛି ନା।
ଆଛା ଆମ ଏପଟେ ବ ବର୍ଷା ହେଇକି ଆମ ଜୋର୍ ପୁରା ଫୁଲ ହେଇଗଲାଣି ପାଣି ପୁରା ଭରପୁୁର ହେଇଗଲାଣି।
ଓହୋ ଏତେ ମେଘ ହେଇଛି ତାହେଲେ
ହଁ ଏବେ ତ ବର୍ଷା ଦିନ ସବୁଥି ତ ପାଣି ସବୁ ଭରି ହୋଇଯିବ। ଟିକେ ବର୍ଷ ତାହଲେ ବି ସେ ପୁରି ଯିବ ଆମର ତ ପୁରା ଭୁଲ ଅଛି ଆଉ ଆପଣଙ୍କର ସେପଟେ କଣ ଖବର?
ହଁ ଆମ ଏପଟେ ବି ନଈରେ ପୁରା ବହୁତ ପାଣି ହେଇଯାଇଛି। ଯେହେତୁ ଏଠି ଆମ ତିନିଟା ନଦୀ ମିଶିଛି ଆସିକି ସେଥିପାଇଁ ପୁରା ଜୋରେ ପାଣି ହେଇଯାଇଛି। ତ ମେଘ ବି ଜାରି ରହିଛି କାଲି ସକାଳକୁ ଆହୁରି ବଢ଼ିଯାଇପାରେ ପାଣି।
ଆଛା।
ଆଜ୍ଞା।
ଆଉ କଣ ଖବର କୁହନ୍ତୁ?
ଆଜ୍ଞା ଖବର ସବୁ ଭଲ ଆଉ
ହଁ ଖାଇଥିଲେ ଆଉ ଆଉ ଆପଣ?
ହଁ ଯେ
ଆଜି ରାତିରେ ଖାଇବା କଣ ଅଛି?
ଆଜି ରାତିରେ ହେଇଛି ଥିଲା ଯୋଉ ଆମର ମାଛ ତରକାରୀ ମାଛ ତରକାରୀ ରୁଟି ହବ ଆଉ
ଆଛା।
ଆପଣଙ୍କର?
ଆମର ଆଜି ନା। ସେଇ ଚିକେନ ତରକାରୀ ଅଛି ରୁଟି କରିଦେବୁ ଆଉ।
ଓହୋ ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ହଁ ଆମ ଘରେ ତ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ।
ଆଜ୍ଞା ଆପ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଭଲ
ଆଉ ଆପଣ ଗାଁ ଗାଁ ବିଷୟରେ କିଛି କୁହନ୍ତୁ।
ଆମ ଗାଁ ବିଷୟରେ ଗାଁ ରେ ତ ଏନା ବର୍ଷା ଚାଲିଛି। ଆଉ କଣ କହିବି ପାଣି ସବୁଆଡେ ଭରପୁରୁ। ତ ସେଥିଲାଗି କୁଆଡେ ବାହାରକୁ ବି ଠିକ ସେ ଯାଇ ହୁଏ ନା।
ଗାଁ ରେ ଆଉ ସବୁ କଣ କଣ ଅଛି ତା ବିଷୟରେ ଟିକେ କୁହନ୍ତୁ।
ଆଛା ଆମ ଗାଁ ଆମ ଗାଁରେ ଅସି ବହୁତ ସାରା ମନ୍ଦିର ଅଛି ଆଉ ପାର୍କ ବି କେତେଟା ଅଛି ଖେଳ ପଡିଆ ଅଛି।
ସେଇଟା ତ ସବୁ ଥାଏ କଣ କଣ ମନ୍ଦିର ଅଛି କଣ ନାହିଁ ସେଇଟା ତ କୁହନ୍ତୁ।
ଆଚ୍ଛା ଯେମିତିକି ଆମ ଘର ସାମ୍ନାରେ ଅଛି ଶିବ ମନ୍ଦିର। ଶନି ଦେବଙ୍କ ମନ୍ଦିର। ଆଉ ଗୋଟେ ଚଉରାଟେ ଅଛି। ଆଉ ଆମ ଘର ପାଖରୁ କିଛି ଦୂରରେ ଅଛି ତାରିଣୀ ମାଙ୍କ ମନ୍ଦିର। ଆଉ ଏବେ ଗୋଟେ କାମ ଚାଲିଛି ହନୁମାନ ମନ୍ଦିର ହବ ବୋଲି। ସେ ପ୍ରସ୍ତୁତ ଚାଲିଛି ହେ ଆମର ସରି ନାହିଁ ସେ କାମ। ଏବେ ବର୍ଷା ପାଇଁ ସ୍ଥଗିତ ଅଛି କାମଟା। ଆଉ ତା ଛଡା ଆମର ଏଠି ମଠ ଅ ଛି ଜଗନ୍ନାଥ ମନ୍ଦିର ଯୋଉଠା କିି ଜଗନ୍ନାଥ ପୂଜା ପାଆନ୍ତି। ଆଉ ଆମ ଘର ପାଖରୁ ଦୂରରେ ଅଛି। ସେ ମା ସିନ୍ଦୁରାଇଙ୍କ ମନ୍ଦିର। ଆଉ ଆମ ଗ୍ରାମ ଦେ କୁ ଦେବତୀଙ୍କ ମନ୍ଦିର ମଧ୍ୟ ଅଛି। ଆଉ ମଙ୍ଗଳା ମାଙ୍କ ମନ୍ଦିର ଅଛି। ସତ୍ୟ ନାରାୟଣ ମଣ୍ଡପ ଅଛି। ଏସବୁ ଅଛି। ଆଉ ରାଧା କୃିଷ୍ଣ ମନ୍ଦିର ବି ଅଛି। ଆଉ ତା ଛଡା ଏବେ ଗୋଟେ ଆମ ଘର ଆଗରେ ଗୋଟେ ଶନି ମନ୍ଦିର ଅଛି। କିନ୍ତୁ ଆଉ ସେପଟ ବି ଆମ ଗାଁ ର ସେପଟ ସାହି ରେ ସେଠି ବି ଗୋଟେ ଶନି ମନ୍ଦିର ଟେ ନୂଆ ପ୍ରତିଷ୍ଠା କରାଯାଇଛି। ଏବେ ତାର ଅ ଏବେ ସେ ପ୍ରତିଷ୍ଠା ପାଇଛନ୍ତି ଶନିଦେବ ସେଠି। ଭୋଜିଭାତ ହଉଥିଲା। ସବୁ ଲୋକ ଯାଇଥିଲେ। ଗ୍ରାମର ସମସ୍ତ ଲୋକଙ୍କୁ ନିମନ୍ତ୍ରିତ କରାଯାଇଥିଲା।
ଆଜ୍ଞା।
ତ ସେଠିକି ଆମେ ସମସ୍ତେ ଯାଇଥିଲୁ ଖାଇକି ଆସିଥିଲୁ। ଠାକୁରଙ୍କୁ ମଧ୍ୟ ଦର୍ଶନ କରିଥିଲୁ। ଆଉ କିଛି ଦକ୍ଷିଣା ଦେଇକି ଆମେ ଫେରିଥିଲୁ। ଆଉ ଆପଣଙ୍କ ଗାମ ଗ୍ରାମ ବିଷୟରେ କିଛି କୁହନ୍ତୁ?
ଓହୋ। ଆମ ଆମ ଗ୍ରାମ ରେ ତ ବହୁତ ସାରା ଜିନିଷ ସବୁ ହୁଏ। ଯେମିତି କିି ରଜ ମହୋତ୍ସବ ହୁଏ। ରଜ ର ତିନି ଦିନ ପୁରା ବଢ଼ିଆ ହୁଏ। ରଜ ମହୋତ୍ସବ ହୁଏ। ତା ପରେ ମେଳା ବି ପଡିଥାଏ। ଯେମିତିକି ରାମ ଦୋଳି ପଡିଥାଏ। ବହୁତ ସାରା ଦୋ କାନ। କିଣାକିଣି ପାଇଁ ଖେଳନା ଦୋକାନ। ଯେମିତିକି ତା ପରେ ବହି ଦୋକାନ। ତାପରେ ଏମିତି ବହୁତ ସାରା ଧର ଜଳଖିଆ ଦୋକାନ ଆଇସ୍କ୍ରିମ ଗୁପଚୁପ୍ ଏମିତି ବେଲୁନ୍ ବେଲୁନ୍ ବାଲାମାନେ ଆସନ୍ତି ବି। ଆଉ ବହୁତ ବଡ଼ ଫଙ୍କସନ୍ କଲଚରାଲ୍ ପ୍ରୋଗ୍ରମ୍ ବି ଆୟୋଜନ କରାଯାଏ। ଏମିତି କି ନାଚ ଗୀତ। ଏମିତି ସବୁ ହୁଏ। ବହୁତ ବହୁତ ମଜା ମସ୍ତି ହୁଏ।
ଭଲ ଆଉ। ବହୁତ ଭଲ ଲାଗୁଥିବ ନା।
ଆଜ୍ଞା। ଆଉ ଗାଁରେ ତ ଆମର ଅଛି ବହୁତ ମନ୍ଦିର ଅଛି। ଯେମିତି କିି ଆମର ମହାଦେବଙ୍କ ମନ୍ଦିର ବହୁତ ବଡ଼ ମନ୍ଦିର। ଏଇଠି ବହୁତ ମାନେ ଆମର ସବୁ ଲୋକ ଆସିକି ସକାଳୁ ଆସିକି ପୂଜା କରନ୍ତି। ତାପରେ ତାରିଣୀ ଦେବୀଙ୍କ ମନ୍ଦିର ଅଛି। ହେଲାକି ସେଠି ତାପରେ ପ୍ରତି ସକ୍ ସଙ୍କରାନ୍ତିରେ ଆମର ସେଠି ମାନେ ଦୁଇଶହରୁ ତିନିଶହ ଜଣ ଲୋକମାନଙ୍କ ପାଇଁ ଖାଏ ଭୋଜିର ବ୍ୟବସ୍ଥା କରାଯାଏ।
ଆଚ୍ଛା ଭଲ୍‌
ଯାହାକି ସବ୍ ଆଜ୍ଞା। ପ୍ରତି ସଙ୍କରାନ୍ତିରେ ସେଇଠି କୀର୍ତ୍ତନ ହବା ସହିତ ମାନେ ଏମିତି ଭୋଜି ଭୋଜି ଭାତ ହୁଏ।
ଆଚ୍ଛା।
ଆଜି ବହୁତ୍ ଖୁସି ଲାଗେ ମାଆଙ୍କ କତିରେ ଏଇଟା ଗୋଟେ ନୂଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଚି।
ଆଛା ଭଲ କଥା।
ଛନ୍ତି ହନୁମାନଙ୍କ ମନ୍ଦିର ଅଛି ଗୋଟେ ବହୁତ ବଡ଼ ହନୁମାନ ହନୁମାନଙ୍କ ମନ୍ଦିର ଅଛି। ହେଠିକି ଗଲେ ସନ୍ଧ୍ୟାବେଳେ ବସିଲେ ଲୋକମାନେ ଭଜନ କୀର୍ତ୍ତନ କରନ୍ତି। ବହୁତ ଖୁସି ଲାଗେ ସେମାନଙ୍କୁ ଦେଖି। ଏମ୍ଦି ତା ପରେ ଆମର ବହୁତ ବଡ଼ ଗୋଟେ ଖେଳ ପଡ଼ିଆ ଅଛି ଆମ ଏରିଆ ଭିତେରେ ଆମ ଖେଳପଡ଼ିଆ ଆମକୁ ମାନେ ବହୁତ ବଡ଼ ଖେଳ ପଡ଼ିଆ।
ଓହୋ ଆପଣ ଯୋଉଠିକି ଖେଳିବାକୁ ଯାଆନ୍ତି ତ।
ହଁ ହଁ।
କାଲି ଫଟୋ ବି ଉଠେଇଥିଲେ ମୁଁ ଦେଖିଚି।
ଆଇଟା।
ସେଇ ଜାଗା କଥା କହୁଛନ୍ତି।
ଆଜ୍ଞା ଆଜ୍ଞା ବହୁତ ସୁନ୍ଦର ପଡିଆ ପଡିଆକୁ ଗଲେ ବହୁତ ଚାରିଟାରୁ ଯାଉ ଛଅଟା ଆମର ଖେଳ ହୁଏ ସେଇଟା ବହୁତ୍ ଖୁସି ଲାଗେ ଆମୁକୁ।
ହୁଁ। ବହୁତ ମଜାଦାର ବି ହେଇଥାଏ ଭଲ ଲାଗେ ସାଙ୍ଗ ମାନଙ୍କ ସାଙ୍ଗରେ ଖେଳିବା। କୁନ୍ତିବା ଏବ୍ ଏବେ ତ ଇଏ ଙ୍କ ଆମେ ଠିକ ଠାକ୍ ଅଛେ ତ ଖେଳେଇବା କୁଦେଇବା କରିବା ଉଚିତ୍‌। ଖେଳକୁଦ ଆମର ଏମିତିରେ ବି ଦେହ ଟା ସତେଜ ରହିବ। ଚଲାବୁଲା ବି କରିବା ଉଚିତ୍‌। ଆଉ କଣ ଅଛି ଆପଣଙ୍କ ଗ୍ରାମରେ?
ଏଇ ସବୁ ଜିନିଷ ଅଛି ତାପରେ ଆଜ୍ଞା
ଆପଣଙ୍କ ଗ୍ରାମରେ ନଈ
ହଁ ହଁ ନଈ ଅଛି ବହୁତ ବଡ଼ ନଈ ଅଛି।
ଆଚଛା ଭଲ ଆଉ। ବଡ଼ ନଈ ଟେ ଅଛି ଆମ ଗାଁରେ ତ ନଈ ନାଇଁ ଆମର ନଈର ସୁଖ ଆମେ ଯୋଉଠି ନଈ ଦେଖୁଚୁ ବହୁତ୍‌ ଖୁସି ହେଇଯାଉ ବହୁତ ଭଲ ଲାଗେ। ଆମେ ଅଲଗା ଗାଁ କୁ ଯାଉ ନଈ ଦେଖିବାକୁ ତ ଆମର ନାହିଁ ନା।
ଓ ହ। ସେ ବେଳେବେଳେ ଯାଇ କି ଦେଖି ଦେଉଥିବେ ଆଉ।
ହଁ ଯାଉ ସେଠି ବୁଲିବାଲିକି ଟିକେ ଫଟୋ ଉଠେଇକି ଆମେ ଆସୁ ସାଙ୍ଗମାନେ ଆଉ।
ଆଜ୍ଞା।
ଆଉ ଆଗରୁ ଆମେ ଚାଲିବାକୁ ଯାଉ ସେ ସେଠି ବହୁତ ସାରା ନଈକୂଳରେ ବହୁତ ସମୟ ବି ତେଇକି ଆସୁ। ଯେତେବେଳେ ମୋ ଦିଦି ଥିଲେ ସେତେବେଳେ ଆମେ ସବୁ ତା ସାଙ୍ଗ ମାନେ ମୋ ସାଙ୍ଗ କିଛି। ଘର ପାଖରୁ କେତେଟା ପିଲା ଆମେ ମିଶିକି ଯାଉ ଚାଲିବା ପାଇଁ ସକାଳେ। ତ ସବୁ ଚାଲି ଚାଲିିକା ଯାଉ ତିନି କିିଲୋମିଟର ନିହାତି। ତିନି ତିନ୍ ତିନି କିଲୋମିଟର ଯାଉ ପୁଣି ତିନି କିଲୋମିଟର ଫେରୁ। ତାପରେ ସେଠି ବି ବହୁତ ସୁନ୍ଦର ନଈଟେ ଅଛି ସେଠି ତାଙ୍କ ଗ୍ରାମ ଦେବତୀ ଙ୍କ ମନ୍ଦିର ବି ଅଛି। ଅଛି ବହୁତ ବଢିଆ ଲାଗେ ଗଛ ବୃଛ ବହୁତ ସୁନ୍ଦର ପରିବେଶ। ବହୁତ ଉପଭୋଗ କରୁ ଆମେ ସେଠି ବହୁତ ସମୟ ଆମେ ନଈ ପାଖରେ। ଆମେ ସମୟ ବିତେଇଥାଉ। ବହୁତ ମଜା।
ଓହୋ ହଉ ମୁଁ ଏବେ ରଖ ରଖୁଛି ମୋର ଟିକେ କାମ ଅଛି ଆପଣଙ୍କ ସହିତ କଥା ହେବି ରାତିକୁ ଆଉ।
ଆଜ୍ଞା ଠିକ ଅଛି ରହୁଛି ନମସ୍କାର।
ନମସ୍କାର।